ସାଙ୍ଗମାନେ।
ଆହଲୋ ଆସିିଷ ଶୁ ଶୁଭା ଯାଉଛି ନା ନାଇଁ?
ହଁ କହ।
ଆରେ ମୁଁ କହୁଥିଲି କି ତୁ କଣ କରୁଛୁ କି?
ହଁ ମୁଁ ବସିଛି ଆଉ, ବର୍ଷା ତ କାଲି ଠୁ ଲାଗିଛି ଆଉ।
ଆ ସା ପା।
ଆଗକୁ ଆମ ଗାଁ ରେ ସେଇ ସବୁ
କୋଉଠି। ତ ମୁଁ ଭାବୁଥିଲି ତୁ ସେଇ ଆମ ଗଣିତ ଟିକେ। ପି ଯୋ କରନା ବେଳେ ଭଲ ଆଉ।
ଆରେ ହଁ ହଁ, ସେଇ ସେଇ ଗଣେଶ ପୂଜାରେ ତ ଜାଣିଛୁ, ଆମକୁ ଏଇ ଗଣେଶ ପୂଜାର ବହୁତ ଧୁମ୍ ରେ ମଜା ମସ୍ତି ହଉଛି। ବାଣି
ହଁ ଆଉ ତମ ସେପଟେ ବର୍ଷା କେମତି ହଉଛି?
ଆରେ ବର୍ଷା ତ ପ୍ରବଳ ହଉଛି। ସେଥିପାଇଁ ମୁଁ ଘରକୁ ବି ଯାଇପାରୁନାହିଁ। ଏମିତି ବାହାରେ ବସିଛି। ଭାବିଲି ତୋ ଆଡେ ଟିକେ କଲ କରିବି ଆଉ।
ଆଉ ଘରେ ସବୁ ଠିକ୍ ଠାକ୍?
ଆରେ ହଁ ଆମ ଘରେ ତ ସବୁ ଠିକ୍ ଠାକ୍ ଅଛନ୍ତି। ଆଉ ତମ ଘରେ କେମିତି ଅଛନ୍ତି?
ହଁ ଆମ ଘରେ ସବୁ ଭଲ ଅଛ, ଆଉ ହଁ ତୁ କଣ କହୁଥିଲୁ ଗଣେଶ ପୂଜା କଥା ଆଉ ଭଲ ସେ କହ।
ଆରେ ତୁ ତୋ କହିଲୁ ପରା, ଆମ ଗଣେଶ ପାଖାପାଖି ତେର ଦିନରୁ ଆରମ୍ଭ କରି ତିରିଶ ଦିନ ଯାଏଁ ରହିଥାଉଛି। ସେଇଥି ମଧ୍ୟରେ ବହୁତ କିଛି ଅନ୍ୟାନ୍ୟ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ହେଉଛି। ଏମିତି ନାମ କୀର୍ତ୍ତନ ଏମିତି ଆମ ଗାଁ ରେ ଗୋଟେ ଥର ବହୁତ କଲେକ୍ସନ ହେଇଥିଲା, ସେଇଥିପାଇଁ ପାଖାପାଖି ଆମ ଗାଁଟି ଯାକରେ ପୁରା ନାମଶାଳା କରି ନାମ ଯଜ୍ଞ ଭଳି କରାଯାଇଥିଲା। ଆଉ ଏଇଥର ଯାହା ପ୍ରୋଗ୍ରାମ ଅଛି। ଆମର ତେର ଦିନ ହେଇନି ଦାସ କାଠିଆ ହବ। ବାକି ଆମ ସବୁଦିନେ ଆମ ଭୋଗ ମଣ୍ଡପରେ ଭୋ କୁହ।
ଆଉ ବାକି ଆମର ତ ସିଏ ଆସୁଛି ସବୁଦା ଲାଷ୍ଟ ଦିନ ସେଥିପାଇଁ ଟିକେ ଷ୍ଟେଜ ପ୍ରୋଗ୍ରାମ ହବ, ଆଉ ବାକି ଭଲ ଭଲ ଏମିତି ଜାଗାକୁ ବୁଲିବାକୁ ଯିବୁ, ଭସାଣି କରିବାକୁ ଯିବୁ, ବିସର୍ଜନରେ ବହୁତ ମଜା ହବ। ସେଥିପାଇଁ ମୁଁ କହୁଥିଲି ତୁ ଟିକେ ଆସନ୍ତୁ ବୋଲି ଆଉ।
ହଉ ମୁଁ ରହ ତେର ତାରିଖ ଯଦି ଗଣେଶ ପୂଜା ମୁଁ ପାଞ୍ଚ ତାରିଖରେ ବାହାରିକି ଯାଉଛି। ପାଞ୍ଚ ତାରିଖରୁ ଗଲେ ପାଞ୍ଚ ଦିନ ଭିତରେ ସବୁ କାମ ଫାମ ଠିକ୍ ହେଇଛି ନା ଆଉଟିକେ ଆଗରୁ ଯିବି।
ଆଚ୍ଛା ଆଚ୍ଛା ମୁଁ କହୁଥିଲି ଟିକେ ଆଗରୁ ଆସିଲେ ଏଠୁ ଭଲ ଲାଗିଥାନ୍ତା କାରଣ ଏବେ ତ ଆମେ ଜଣିଛ ଆମର ଆଉ ବଜେଟ କମ ନାହିଁ କିନ୍ତୁ ପିଲର ଟିକେ ଅଭାବ ରହୁଛି। କାରଣ ଆମର ସେଇ ପିଲାମାନେ ଟିକେ ବାହାର ଆଡେ ବୁଲିବାରେ ଟିକେ ବ୍ୟସ୍ତ ରହିଥାନ୍ତି। ତ ସେଇଥିପାଇଁ ମୁଁ କହୁଥିଲି ଉ ତୁ ଟିକେ ଜଲଦି ଆସିଥିଲେ ଏହି ଆମେ ତ ତମର ଯାହା ହେଲେ ମିଶି ଟିକେ ଭଲ ଭଲ କାମ କାର୍ଯ୍ୟ କରିଥାନ୍ତେ। ଯେମିତି ଆଖପାଖ ଗାଁ ଲୋକ ଦେଖିଲେ କହିବେ କି ଗଣେଶ ପୂଜାରେ ବହୁତ୍ ଖର୍ଚ୍ଚ ହେଇଛି ଏବଂ ଆମ ଗାଁକୁ ଭଲ କହିବେ ଆମ ଆମ ଗାଁରେ ଯେମିତି ଆମର ସେ ଖବର ପେପର ରେ ବି ବାହାରିବ ଆରଥରକ ତ ବାହାରି ଥିଲା ତୁ ଜାଣିଥିବୁ। ତୋ ଏଇଥର ବି ବାହାରିଲେ ଟିକେ ଭଲ ହବ ଆଉ।
ଆଉ ମୁଁ ଯାଇ ଯିବାକୁ ଚେଷ୍ଟା କରୁଛି ଯେ ଘର ପାଖ ଯାଉ ନାହିଁ କମ୍ ଦିନ ଛୁଟି ସେଥିପାଇଁ ମୁଁ ଭାବୁଛି ତମେ ସବୁ ଗାଁ ରେ ଆୟୋଜନ କର ମୁଁ ପାଂସ ତାରିଖ ଦିନ ଯାଉଛି ନା ହବନି।
ଆରେ ତୁ ତ ପଢୁଛୁ ନା ସେଇ ଆମ ପି ଏ ମିଳିଛି କଲେଜରେ ତ ସେଇ କଲେଜରେ ତ ଆମ ହେଚାର ଆମର ଟିକେ ଚିହ୍ନା ଅଛନ୍ତି। ତ ମୁଁ କହିବି ତୋର ଟିକେ ଛୁଟି କ୍ଲିୟର କରାଇଦେବେ ଆଉ। କାରଣ ତତେ କହିଲିପରା ଟିକେ ପିଲା ଅଭାବ ପଇସା ଅଭାବ ନାହିଁ କିନ୍ତୁ ପିଲା ଟିକେ ଅଭାବ। ସେଥିପାଇଁ ମୁଁ ତମ ହେଚାର ଥିଲେ ନହେଲେ କଥା ହେଇକି ତତେ ଛୁଟି କରାଇଦେବି ଆଉ କଣ କହୁଛୁ।
ହଁ ସେମିତି ଯଦି ହବ ତାହେଲେ ଭଲ କଥା ଯଦି ଛୁଟି ମିଳିଯାଉଛି ତାହେଲେ ମତେ ଯିବା ପାଇଁ କିଛି ଅସୁବିଧା ନାହିଁ।
ଆରେ ମୁଁ କହୁଥିଲି କି ତୁ ଜାଣିଛୁ ନା ନାଇଁ ଆମର ଏଇ ଯୋଉ ବାଘୁହା ଡ୍ୟାମ ପାଖରେ ରାଣୀ କାଇଁ ନାହିଁ କି? ସେଠି ସେଇ ଯୋଉ ଜଳ ଭଣ୍ଡାର ର ଗୋଟିଏ ଗେଟ ଭାଙ୍ଗିକି ଆଖପାଖ ଗାଁର ସବୁ ଘର ର ଜାଗା ବୁଡି ଯାଇଛି ତ ସେଇଟା ବି ଆମ ଗାଁ କୁ ଟିକେ ଆସି ପାରେ ସେଇଟା ଗୋଟିଏ ଖତରା ଅଛି। ତାପରେ ତୁ ଯଦି ତମ ଘରେ ଟିକେ ରହିବୁ ତମ ଘରେ ବି କୋଉଟା ଅସୁବିଧା ହେଲେ ତୁ ସୁବିଧା କରିପାରିବୁ ନା।
ଓଃ ଏବେ ଯୋଉ ଚାରି ପାଞ୍ଚ ଦିନ ବର୍ଷା ହେଲା ସେଥିପାଇଁ ବୋଧେ ଭାଙ୍ଗି ଯାଇଥିବ ଆଉ ମୁଁ ଶୁଣୁଥିଲି ଯେ ଗୋଟେ ସମାଚାର ରେ ପଡୁଥିଲି ସକାଳେ ଖବର କାଗଜରେ ହେଲା ସତ ତାହେଲେ ଆଉ।
ଆରେ ହଁ ସତ କଥା ତ ମୁଁ କହୁଥିଲି କି ସେଇ ଯୋଉ ପାଣି ଯୋଗୁ ତୋ ଭାଙ୍ଗି ନାହିଁ। ସେ ନିମ୍ନ ମାନର କାମ ହୋଇଥିଲା ମାନେ ଯିଏ କଣ୍ଟ୍ରାକ୍ଟ କାମ ଆଣିଥିଲା ସିଏ ଟିକେ ଖରାପ ଭାବରେ କରିଥିଲା। ସେଇଥିପାଇଁ ବୋଧେ ଭାଙ୍ଗି ଯାଇଥିବ କାରଣ ତାର କପାସାଟି ହଉଛି ମିନିମମ୍ ଗୋଟେ ତିନି ଚାରି ହଜାର ଲି ରଖିବା ପାଇଁ ସରି ତିନି ଚାରି ଲକ୍ଷ ଲିଟର ରଖିବା ପାଇଁ କିନ୍ତୁ ସେ ତା ଠୁ କମ୍ ରେ ସେଇ ଗେଟ ଟି ଭାଙ୍ଗି ଯାଇଛି ତାହେଲେ ସେଇଟା କିଛି ନିମ୍ନ ମାନର କାମ ହେଇଥିବ ନା।
ଓହୋ ତାହେଲେ ଯୋଉ ଆମର ତ ରାହାଣ୍ଡି ଘାଇରେ ପାଁସ୍‌ ଟା ଟୋଟାଲ ଗେଟ୍। ପାଁସ୍ ଟାରୁ ଗୋଟେ ଭାଙ୍ଗି ଯାଇଚି ନା। ଯଦି ହବ ତ ଆହୁରି ତାହେଲେ ଭାଙ୍ଗିଯିବ ଯତି ଏମିତି ଯଦି ବର୍ଷା ହବ ଆଗକୁ ନା କଣ?
ଆରେ ନାଇଁ ନାଇଁ ସେଇ ଗୋଟିଏ ଗେଟ୍ ଭାଙ୍ଗିକିରି ପାୟ ଲାକ୍ଷ ଲି ଟର ପାଣି ବି ଗାଁ ଭିତୁରୁକୁ ପଶି ଆସି ସେଇ ଆଖପାଖର ଗାଁ ପ୍ରାୟତଃ ବୁଡି ଯାଇଛି। ବାକି ଆମର ଏଇ ଯଅ ବୁଢୀ ଶୁଣି ପାଖରେ ସେଇ ଆମର ସନ୍ତାଣିଆ ପଲି ଅଛି ସେଇଠି ବି ଆଣ୍ଠିଏ ପାଣି ହି ହୋଇଯାଇଛି। ତ ଆମ ଗାଁକୁୁ ବି ଟିକେ ପାଣି ଆସିକି ଘରେ ପଶିବାର ସୁବିଧା ମାନେ ସମ୍ମୁଖୀନ ଟିକେ କରିପାରିବା ଆଉ ଯାହା ଲାଗୁଛି ଆଉ ଯଦି ପୁଣି ମେଘ ହୁଏ ତ।
କାଲି ଆମ ଘରେ କହୁଥିଲେ କି ଆମ ନଦୀରେ ବି ପୁରା ବହୁତ୍ ପାଣି ଆସିଲାଣି ଆଉ ଦୁଇ ତିନ ଯଦି ଲଗାତାର ବର୍ଷା ହବ ତାହେଲେ ନ ଦୀ ବଢିକି ପଳି ଆସିବ ଙ୍କ ଏଟା ସତ କଥା।
ଆବେ ଥୁ ତ ଏମିତି ଜାନଥିବୁ ପୁଅ ଆମର ସେ ସ
ଅଙ୍କଟା ଟିକେ ତଳକୁ ଅଛି। ତ ସେ ପା ପାଣି ପାଖାପାଖି ଶଙ୍ଖ ଉପ ପୁରା ଆଡ଼ୁ ଚାଲିଗଲାଣି ସେଥୁ ଭାବି
ଝିଅ
ପାରୁଥୁବୁ ଯେ କେତେ ପର୍ଯ୍ୟନ୍ତ ଘରର ଦାଣ୍ଡ ଆସିଲିଣି ପାଖାପାଖି ଗାଁ ଫାଷ୍ଟରୁ ଗାଁ ଲାଷ୍ଟ ରଖିଚନ୍ତି ସେମାନେ ରହିବା ପାଇଁ ସେବି ତାଙ୍କେ ଟିକେ ଭାବୁଚନ୍ତିଯେ ଖତରା ଅଛି ମାନେ ଅସୁବିଧା ହେଇପାରିବ ବୋଲି ତ ତୁ ଭାବି ପାରୁଥୁବୁଯେ କେତେ ପ୍ରକାରେ କେତେ ମାତ୍ରାରେ ପାଣି ଆସି ପାଇବ
ହଁ ଏତେ ସ୍ପିଡ ସ୍ପିଡ କଁ କହୁଚୁ ଧୀରେ ଧୀରେ କହ କୁଆଡ଼େ ଯିବୁନା କଁ ତୁ?
ଆଚ୍ଛା ଆଚ୍ଛା ମୁଁ କହୁଥିଲିକି ଆମର ଏବେ ନଈରେ ଏତେ ମାତ୍ରାରେ ପାଣି ଆସିଚି ଯେ ମାନେ ଗାଁ ଭିତରକୁ ପଶି ଆସିଲାଣି ଅଧା। ଆଉ ବାକି ଗାଁ ଲାଷ୍ଟ କୁ ଯିବା ପାଇଁ ଆଉ ବେଶୀ ସମୟ ଲାଗିବନି ଆଜି ଯଦି ପାଖାପାଖି ବାର ଘଣ୍ଟା ମେଘ ହୋଇ ହେଇଗଲା ତାହେଲେ ଆମ ଗାଁର ଅଧା ପୁରା ଗାଁଟି ଜାକ ମନେ ଆଣ୍ଠିଏ ପାଣି ଭଳି ହେଇଯିବ ତବହୁତ୍ ଅସୁବିଧା ମାନେ ଆମେ କରିପାରିବା। ଯେହେତୁ ଆମେ ଗାଉଁଲି ଗାଁଉଁଲି ଲୋକ ତଆମର ଏମି କି ସହରରେ ଘର ନାହିଁ ତସେଇଥିପାଇଁ ଆଉ କୋଉଠିକି ଯା ଯାଇପାରିବା ନାହିଁ। ଏମିତି ବନ୍ଧୁ ବାନ୍ଧବ ଦେହକୁ ଆଉ।
ହଁ ତାହେଲେ ଶୁଣେ ମୁଁ କହୁଚି ସେଟା କରିଦବୁ ତାହେଲେ ମୁଁ ପାଁସ୍ ତାରିଖିନ ଯାଇକି ଏକ୍ ତାରିଖରେ ପଳେଇବି ସେଇଦିନ ଭଲ ହବ।
ଆରେ ହଁ ସେଇଟା ତୁ ଯୋଉ ଦିନ କହିବୁ ମୁଁ ସେଇଦିନ କରେଇଦେବି ତୋ ପାଇଁ ସେମିତି କିଛି ନାହିଁ। ଆଉ ବାକି ଆମେତ ଆୟୋଜନ କରୁଛୁଯେ ଆମର ସେଇ ମନ୍ଦିର ପାଖ ଦେଇ ଯୋଉ ଚାରି ସ୍କୋୟାର ଫୁଟରେ ହେଇଯାଉଛି ସେଇ ସେଇଠି ଟିକେ ଗଣେଶ ପୂଜାଟା କରିବା ନହେଲେ ଆମେ ଯୋଉ ପୂର୍ବ ଥର କରିଥିଲେ ସେଇଟି ଭଲ ହେଇଥିଲା କିନ୍ତୁ ଭଲସେ ଡେକୋରେସନ କରିପାରିନଥିଲେ। ତ ସେଠି ଟିକେ ବଜେଟବି ଅଧିକ ହେଇଯିବ ତୋମତରେ
କୋଉଟା ଆମେ କରିଲେ ଠିକ୍ ହବ କୋଉ ଜାଗାରେ କୋଉ
ମୁଁ ଏବେ ଯାଇଥିଲି ପନ୍ଦର ଦିନ ତଳେ ଗାଁରେ ଆମର ଯୋଉ ନାମଶାଳା ଅଛି ସେଇଠି ଗୋଟେ ଚନ୍ଦିନ୍ କରିକି ପୁରା ସିମେଣ୍ଟ ପକେଇ ଦେଇକି ଆସି ମୁଁ କଁ ଭାବୁଚି ଏଇ ବର୍ଷ ଆମେ ସେଇ ଉପରେ କରିଦବା। କାରଣ ବର୍ଷା ବର୍ଷାବି ଏଇଥର ହଉଚି ସେଇଠି ଆମେ କରିଦେଲେ ଆମକୁ ସୁବିଧା ହବ।
ତ ମୁଁ କହୁଥିଲିଯେ ଆମରତ ପରମ୍ପରା ଏଇଟା ଅଛିକି ଯେଆମ ବୋଲ୍ ବମରେ ଆମେ କାଉରିଆ ବାଡ଼ି ଧରିକି ଆମେ ଶିବଙ୍କ ପାଖରେ ଜଳ ଚଢେଇ ଥାଉ ତ ସେଇଟାକୁ ମୁଁ ଯିବି ବୋଲି ଭାବୁଚି ତୁ ଆସିପାରିବୁକି ସେଇଟା କରିବା ପାଇଁ?
ନାଇଁ ମୁଏବେ ଯଦି ମୁଁ ଯିବି ପୁଣି ଗଣେଶ ପୂଜାକୁ ଯାଇ ହବନି ସେଥିପାଇଁ ମୁଁ ଆଉ ଭାବିଚି ଏବେ ଆଉ ଯିବିନି ଯିବି ସେ
ଆଚ୍ଛା ଆଚ୍ଛା ତାହେଲେ ତୁ କୋହୁଚୁଯେଵେ ଡାଇରେକ୍ଟ ଆମର ସେ ଗଣେଶ ପୂଜା କୁ ଆସିବୁ ଗଣେଶ ପୂଜାରେ ମା ମାସେ ପାଖାପାଖି ରହିକି ପୁରା ଫୁଲୁ ମସ୍ତି କରିକି ଯିବୁ ନା କଣ।
ହଁ ପାଞ୍ଚ ଦଶ ଖେଲା ଯାଇ ମୁଁ ଭାବଛି ଏଇଥର ଗୋପାଳ ପୁରୁକୁ ନବା କିସୁ ଦୋକାନ ଟା।
କଣ କହିଲୁ ବୃଦ୍ଧ ସଦସ୍ୟ ମାନେ କହୁଚନ୍ତି କି ଏଥ ଟିକେ ଆଉ ଟି ଟିକିଏ ଆଗକୁ ଯିବା ଯେହେତୁ ପୂର୍ବଥର ଆମେ ସେଇ ଗୋପାଳପୁରୁ ଟି ଟିକେ ଦୂରକୁ ଯାଇଥିଲେ ସୋନପୁରୁ ତ ସେଇମାନେ ଏଥର କହୁଚନ୍ତି କି ଟିକେ ଆଉ ଥରେ ଟିକେ ଦୂରକୁ ଯିବା ସେ କହୁଚନ୍ତି କି ସେଇ ଆମର ଆନ୍ଧ୍ରାପ୍ରଦେଶରେ ନାହଁ କି ବାଇଯାକ୍। ସେଇଠିକି ଗଲେ ଟିକେ ବୁଲିବାକୁ ସୁବିଧା ହୋଇଥାନ୍ତା ବାକି ଏକ୍ସେ ଜାଗା ଟା ବି ଟିକେ ଟିକେ ଗାଁ ଲୋକମାନେ ଦେଖିଥାନ୍ତେ। କାରଣ ଗାଁ ଲୋକ ତ ଚାଷୀ ଲୋକ ସବୁ ବାହାର ଆଡେ ତେ ଭ୍ରମଣ କରିନାହାଁନ୍ତି। ଡେଟ୍ ଗଲେ ଟିକେ ବୁଲାବୁଲି କରିଥାନ୍ତେ ତାକୁ ଟିକେ ଭଲ ଲାଗିଥାନ୍ତା ଆଉ ଆମ ଗଣେଶ ପୂଜାରେ। ତୁହୁରେ ସରଥାନ୍ତା ଆଉ ନାଁ କଣ କହୁଚୁ?
ହଁ ସେଇ ଦେ
ଜାଣିଥିବୁ ଆମର ସେଇ ଯୋଉ ଗ୍ରୀନି ଡିଜେ ଅଛି ଆମର ଓଡିଶାର ସବୁଠୁ ତମରତ ଅଛି ତ ମୁଁ ଭାବ୍ ବୁଛି ସେଇଟାକୁ ଆଣିବା ମୁଁ ଏବେଠୁ କଲ୍ କରିସାରିଲିଣି ହେଲେ ସେ କହୁଚି। କି ଆମର ବୁକିଙ୍ଗି ସମାପ୍ତ ହେଇସାରିଲାଣି ତ ଆଗକୁ ସେ କହୁଚ ଯେ ଆମର ମାନେ ଗଣେଶ ଟା ଅଛି ଚଉଦ ତାରିଖରେ। ସିଏ କହୁଚି ଯେ ତା ପର ମାସ ଚଉଦ ତାରିଖ ପର୍ଯ୍ୟନ୍ତ ତାର ସବୁଦିନେ ବୁକିଙ୍ଗି ଅଛି। ତ ମୁଁ ଭାବୁଥିଲି ସେଉଳ ସତର ଆଡକୁ ଆମେ ବୁକିଙ୍ଗି କରିଥାନ୍ତେ ଏବଂ ସିଏ ଗୋଟେ ଦିନରୁ ଆଗା ଆସିକି ଆଗରୁ ମାନେ ସାର ଲାଇଟିସାଉଣ୍ଡୁ ସେଟପ କରିକି ସାଉଣ୍ଡୁ ଚେକ୍ କରିକି ସବୁକୁ ଚେକେ କରି ସାରିଲା